ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ନମସ୍କାର।
ହଁ ତ ମୁଁ କହୁଥିଲି ଆପଣଙ୍କ ସହିତ କଥା ହଉଥିଲି କି ସେଇ ଜିନିଷଟି ତ ଆମର ଅ ମାନେ ମହିଳା ମିତ୍ର ଆଉ ଜଣଙ୍କ ସହିତ କରିଥିଲେ ସେଇଟା ସେମାନଙ୍କର କେମିଷ୍ଟ୍ରି ବି ଅଧିକ ଥିଲା। ତ ସିଏ ତ କରିବା କଥା ମାନେ ସିଏ ତ
ସେ ସେଇଟା ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ସେ ସେଇଟା ଭା ଆରେ ମୁଁ କହୁନକି ଏଇଆା ହିଁ ହେଇଥିବ ବୋଲିି। ମୁଁ ଜଷ୍ଟ ଖାଲି ଏମିତି ଖାଲି ଉଦାହରଣ ଗୁଟେ ଦଉଥିଲି। ତ ହଁ ଯଦି ଯଦି ବି ସେତେବେଳେ ଭାବିଥିବେ। କିଛି ସେତେବେଳେ ଆଉ ତ କିଛି କରିପାରିବେନି। ତ ମାନେ ପରେ ପରେ ଅଧିକ ଯେତେ ସେଇ ଦିନଠୁ ମାନେ ଆମ ସୂର୍ଯ୍ୟମୁଖୀ ଫୁଲ ଟିକେ ତାଙ୍କ ସହ ଅଧିକ ମିଶୁଥିବାର ଦେଖିଥିବେ କେତେବେଳେ ଯଦି
ଆଜ୍ଞା।
ତ ସେଇୟା ମୁଁ କହୁଥିଲି। କାହିଁକି ନା ସେ ସେଇ ସେଇ ଯୋଉ ଆପଣଙ୍କ ଉପର ଘର ବାଲା ମିତ୍ରଙ୍କ ଉପର ଯିଏ ନାଚୁର ଅଷ୍ଟ୍ରେଲିଆ ସେ ତ ଆମମାନଙ୍କ ସହ ପ୍ରାୟତଃ ଦେଖା ଯାଆନ୍ତିନି ନା ତ
ଆଜ୍ଞା ଆଜ୍ଞା ଆପଣ ଯୋଉ କଥା କହୁଛନ୍ତି ମୁଁ ବୁଝିପାରୁଛି।
ହାଲୋ ଆପଣଙ୍କ ଆ ଉ କିଛି କହୁନାହାନ୍ତି?
କହୁଥିଲି ତ ଟିକେ ହାଏଟା ଆସୁଥିଲା ତ ହାଏଟା ମାରୁଥିଲି ଟିକେ କୁହନ୍ତୁ।
ଆଜ୍ଞା କଣ ଆଉ କହିବି ଆପଣଙ୍କୁ ମୁ କିଛି ବୁଝିପାରୁନାହିଁ। ଯେହେତୁ ସମସ୍ତେ ଏମିତି ହେଉଛନ୍ତି। ମୁଁ ତାଙ୍କ କଥା ତ କାଲି ଯାଇକି ହିଁ ବୁଝିବି ଯାହା।
ମୁଁ ଆପଣଙ୍କୁ ରିକୁଏଷ୍ଟ କରୁଛି ପ୍ଲିଜ ଆପଣ ଟିକେ ଦେଖି ଚାହିଁ କିରୀ
ଆଜ୍ଞା ଆଜ୍ଞା ଆପଣ ଚିନ୍ତା କରନ୍ତୁ ନି ଆପଣ କଣ ଭାବୁଛନ୍ତି ମତେ କହିଲେ? ଆପଣ ଭାବୁଛନ୍ତି ମୁଁ ତାଙ୍କ ଉପରେ ମାନେ କଣ ତାଙ୍କୁ କିଛି ଗାଳି କରିଦେବି ନା କଣ?
ନା ନା ଗାଳି କରିବା କଥା କହୁନି ମୁଁ କହୁଛି ଖାଲି ଟିକେ ଦେଖି ଚାଇଁକି କଥା ହେବେ ଆଉ। ମାନେ ଯେମିତି କି କହୁ କିଛି ଆସେନି।
ବାସ୍ ତୋ
ଏ ହେ ମୋ ନମ୍ବର ଏତେ ଭିତରେ ମୁଁ ଖୋଜି ପାରିବି ନାହିଁ।
କଉ ଭିତରେ?
ଗୋଟେ ଜିନିଷ ଅଛି ତା ଭିତରେ ମୁଁ ଖୋଜିବାକୁ ଚାହୁଁଥିଲି ମୋ ନମ୍ବର। କିନ୍ତୁ ମୁଁ ଖୋଜି ପାରୁନାହିଁ।
ଆପଣ ନିଦରେ ଅଛନ୍ତି।
ଆଁ ଆଁ
ଆପଣ ନିଦରେ ଅଛନ୍ତି ବୋଧେ।
ନା ନା ମୁଁ ନିଦରେ ପୁଣି ଅସମ୍ଭବ।
ଆଜ୍ଞା ମତେ ତ ଲାଗୁଛନ୍ତି ଆପଣ ନିଦର ଥିଲାଭଳିଆ।
ନା ନା ଏଇଟା ତ ମୋ ନୀତି ଦିନିଆ କାମ ଏଇ ମାନେ ଅଭ୍ୟାସ।
ଆଜ୍ଞା। ଆପଣ ଜଲଦି ଶୋଇ ପଡନ୍ତୁ ଆପଣଙ୍କ ଦେହ ଖରାପ ହବ ଏଇଟା ଶେଷ।
ନା ନା
ଆଜ୍ଞା।
ତାପରେ ବି ମୁଁ କଥା ହେଇପାରିବି। ଆପଣ କହିବେ ଯଦି
ଆଜ୍ଞା ମତେ ତ ଏବେଠୁ ନିଦ ଲାଗିଲାଣି କିନ୍ତୁ ମୁଁ ଅନେଇକି ଅଛି କଣ କରିବି ଜାଣିପାରୁନି।
ଚାଲ ଟିକେ ଟିକେ ହୁଁ। ପିଇକି ଶୋଇ ପଡିବା। ପାଣି।
ଆଜ୍ଞା।
ଆପଣ ଆଉ କିଛି ଭାବି ନେଲେ କି?
ଆଉ କଣ ପିଇବେ କି ଆପଣ ରାତିରେ?
ପାଣି।
ହଁ ମୁଁ ତ ସେୟଆ ହିଁ କହୁଥିଲି।
ହଁ ମୁଁ ବି ସେଇୟା ହିଁ କହୁଛି ମୁଁ ବି ତ ଆଉ କିଛି କହୁନି କି। ଓହୋ ଇଆ ହବ ସେଇଆ ହବ ସେଇଆ କରିବା।
ଆପଣ ଟିକେ ଅଧିକା ନିଦ୍ରାରେ ଅଛନ୍ତି ବୋଧେ?
ନା ନା ମୁଁ ନିଦରେ ନାହିଁ ଆପଣ କଣ କିଛି କିଛି ବି କହୁଛନ୍ତି ଆପଣ?
ହଁ ଆଜ୍ଞା।
ମୁଁ ପୁରା ଏବେ ବସିକରି ସଫାରେ ବସିକି କାମ କଲ ମାନେ ବସିଛି ଆଉ ଖେଳୁଛି କଥା ହଉଛି କଥା ହଉଛି। ଆପଣଙ୍କ ସହ।
ଖେଳୁଛନ୍ତି ଆପଣ ରାତି ଅଧରେ କଣ ଖେଳୁଛନ୍ତି ମତେ କହିଲେ?
ମୁଁ ଖେଳୁଛି ମାଟ୍ରିକ୍
ହଁ ହଁ।
ପଣ
ମେଟ୍ରୋ ନହିଁ ମେଟ୍ରୋ ମାଟ୍ରିକ ଏମ୍ ଏ ଟି ଆ। ମେଟ୍ରକି।
ଆଜ୍ଞା ମେଟିକ।
ତାପରେ ମୁଁ ଟିକେ ଭାଇଦା କଲେ ମର ଯେଛ ଟକେ ଉଁ ପ୍ରସ୍ତୁତ ହେଇଗଲା ନା ମୁଁ ଟିକେ ଯେକି ଖେଳିବି ମୁଁ ହଉ। ସେବେ ଆଉ।
ଆ କଣ ଆପଣ କହିଲେ ମୁଁ କିଛି ବୁଝିପାରିଲିନି।
ସେଇ ଯୋଉ ଚାରିଶହ କୋଡିଏ ନମ୍ବର ପାନା ଥିଲା। ସେ ପାନରୁ ତିନିଶହ ବି ନିଶ ତ ଏଇ ସମୟ ରେ ଟିକେ ମାପ ଯୁପ କରିଛି। କାମଟା ସାରିଦେବେ ଆଉ।
ଆପଣ ଟିକେ ଭଲରେ କଥା ହଉନାହାନ୍ତି ଆପଣ କଣ ଏମିତି ମାନେ ଆଉ ଟିକେଁ କଣ କହିବି
ଆ ଆଜ୍ଞା ଆଜ୍ଞା।
ଆପଣ ଟିକେ ଏମିତି କଣ କଥା ହଉଛନ୍ତି ଯେ
ଏମିତି ମାନେ ମୁଁ କେମିତି କଥା ହଉ ଥିଲି କି?
ଆ ଆପଣ ଯୋଉ କଥା ହଉଛନ୍ତି କେମିତି କଥା ହଉଛନ୍ତି ସେଇୟା ମୁଁ ପଚାରୁଛି?
ହଁ ମୁଁ କଣ କଥା ହଉଥିଲି କି?
ଏ କଥା ହଉଛନ୍ତି ଆପଣ ପୂର୍ବରୁ ଟିକେ ମାନେ ଟିକେ ଯୋଉ ନଥାତିନିକି ଟିକେ ପିଇ ଦେଇକି ଯେମିତି କଥା କ ଆପଣ ସେଇଭଳିଆ କଥା ହଉଥିଲେ।
ଆଜ୍ଞା ନା ନା ନା ନା ମୋତ ତ
ଆପଣ ଆଗରୁ ପିଉ ଥିଲେ ବଧେ ତାହାଲେ?
ମୁଁ ଆପଣଙ୍କୁ କହିଛି ଆପଣ କହିପାରିବେନି ତମେ କହିଛ
ହ ମତେ ଏଇ କଥାଟା କହୁଥିଲି ମୁଁ କଥା ହେଉଥିଲି ଆମର ଓହୋ ହୋ କାହା ସହିତ ଫୁଲଙ୍କ ସହିତ ସିଏ କହିଲେ ଯୋଉମାନେ ଥରେ ପିଇଛନ୍ତି ସେମାନେ ଛାଡି ପାରିବେନି।
ଛାଡ଼ି
ସିଏ ମତେ ଏୟା ସିଏ ମତେ ଏହା ହିଁ କହିଲେ।
ହାତ
ଆପଣଙ୍କ କଥା ଟିକେ ସେ ଧୀରେ ଶୁଭୁ ଅଛି ଆପଣ ଟିକେ ଜୋରରେ କହିଲେ ବି କହିପାରିବେ।
ଆପଣ ଯେବେ ମତେ କହିଲେ ସେଇ ସବୁ ମୁଁ ସେ ଦୀନଠୁ ଛୁଇଁନି ଆଉ।
ମୁଁ ଯେବେଠୁ କହିଦେଇଥିଲି କି ମତେ ସେ ସବୁ କରୁଥିବା ପୁଅକୁ ବିଲକୁଲ୍ ପସନ୍ଦ ନୁହଁ।
ହଁ ସେଇ ଦିନଠୁ ମୁଁ ଚାହିଁଲେ ମୁଁ କରିପାରିଥାନ୍ତି ତ ମୁଁ ତ ଚାହିଁନି ନା।
ଆଜ୍ଞା। ଏଇଟା ଆମର ମୋର ଶେଷ ମନ୍ତବ୍ୟ ଆପଣ କଣ କୁହନ୍ତୁ ଟିକେ ମୋର କାନ ବିନ୍ଧା ହେଲାଣି।
ଶେଷ ୟା ପରେ ଆଉ ଗୋଟେ ଅଛି।
ଉ ୟା ପରେ ଆଉ ଗୋଟେ ଅଛି ମୁଁ ଜାଣିନଥିଲି ମୋ ତଣ୍ଟି ମୁଣ୍ଡ ଅଣ୍ଟା
ହଉ ହଉ କିଛି କଥା ନାଇଁ ହଉ କିଛି କଥା ନାଇଁ। କାଲିି କଥା ହେ କାଲି ହେଇଯିବା।
ମୁଁ ଏ ରୋଲ ନମ୍ବର ଏକ କୁ ମନା କଲି କିନ୍ତୁ ତାଙ୍କ ସହିତ ମେସେଜରେ କଥା କଥାହଉଛି ବୋଲି ସିଏ ଭାବୁଛନ୍ତି ମୁଁ କଥା ହେବି। କଣ ଜାଣିପାରୁନାହାନ୍ତି କି ମୋ ଘରେ ମୁଁ ତାଙ୍କୁ ମନା କରି ତ ମୁଁ ତ କହିନି ବି ମୁଁ ଏବେ ଆ ଆପଣଙ୍କ ସହିତ କଥା ହଉଛି ବୋଲି।
ନା ନା କୁହନ୍ତୁନି ହିଁ ହିଁ। କେଜାଣି କାଲି କହିଦେବେ ପୁଣି ହଁ ମୁଁ କଥାହଉଛି ବୋଲି।
ନା ନା କହିବିନି। ଓହୋ ଓହୋ ଆରେ ମୁଁ ତାଙ୍କୁ କହିଲି ତମେ ମୋ ସହିତ କଥା ହଉଛ ବୋଲି। ମୁଁ କହି ସାରିଛି। ପୁଣି ବାଉଳାରେ କହିଛି କଥା ଆଉ ଭାବିକି ଭାବିବ ମୁଁ କେତେ ମିଛ କଥା କହୁଛି। ମୁଁ ବର୍ତ୍ତମାନ ଭୁଲିଯାଇଛି।
ଆକଚୁଆଲି ମତେ ଲାଗୁଛି ଯେ ସେ ସୂର୍ଯ୍ୟମୁଖୀ ପସନ୍ଦ ମାନେ ଏ ପସନ୍ଦ କହିଲେ ବିଶ୍ଵାସ କରିବୁନି ଯେ ମୁ ଛାଡି ଦେଇଛି ବୋଲି।
ଆଜ୍ଞା ଆଜ୍ଞା।
ନ କଲେ ନାଇଁ ଆଉ। କଣ କହିବି କିଛି ତ ପ୍ରୂଫ ଦେଇପାରିବିନି ନା ଛାଡିଲି ବୋଲି।
ଆଜ୍ଞା।
ହଉ କଣ ଚୁପ ହେଇଗଲେ ଆପଣ ଯେ
ହ ହ ମୁଁ ଚୁପ ରହିଗଲି ମୁଁ ଭୁଲି ଯାଇଥିଲି କି ତାଙ୍କୁ ମୁଁ କହିନି ବୋଲି ମତେ ଲାଗିଲା ମୁଁ ତାଙ୍କୁ କହିଦେଇଛି ବୋଲି ମୁଁ ତ ତମ ସହ କଥା ହଉଛି ବୋଲି ମୁଁ ତାଙ୍କୁ କହିଦେଲି ଏବେ କି ମୁଁ ତମ ସହିତ କଥା ହଉଛି। ସେ କହିବେ ସିଏ ବା ପଳେଇଚିରେ ମୁଁ କହିଲି ସେ ଏବେ ଲୁଚି ଲୁଚି କଥା ହଉଛନ୍ତି।
କଣ କ
ମୁଁ କହିଥିଲି ନା ସେ ପଳେଇଲେ ବୋଲି ତାପରେ ମୁଁ ଏବେ କହିଲି ଯେ ମୁଁ ଲୁଚି ଲୁଚି ମୁଁ ତାଙ୍କ ସହିତ କଥା ହଉଛି ବୋଲି।
ହୁଁ
ଆପଣ ଏବେ ମୁଁ ର ରଖିଦଉଛି ମୋ ସମୟ ହେଇଗଲାଣି।
ହଉ।